ହ୍ୟାଲୋ।
ହଁ ଭୟ ଶୁଭୁଛି ଆପଣଙ୍କୁ?
ଆଜ୍ଞା ଆଜ୍ଞା ସୁବୁଛି। ଆପଣଙ୍କୁ ମୋ ବୟସ ସୁବୁ
ଅ ଆପଣ ମତେ କଲେଜରେ ଅଛନ୍ତି ହଁ ହଁ।
ଆଜ୍ଞା ଆପଣଙ୍କ ହଁ ଆପଣ ଠିକ୍ ଠିକ୍ କହିଲେ କଲେଜରେ ଅଛି।
ଓ ଆ ହଁ ତ ହଁ ମୁଁ ଏବେ ଶୋଇବ ହଁ ମୁଁ ସହ ଆପଣ କହିଲେ ତ ମୁଁ କଲ୍ କରିଥିଲି ଆପଣ ଆପରେ ବି କଲ୍ କରିପାରିବେ। ଠିକ ଅଛି।
ଆଚ୍ଛା ହଉ। ମୁଁ ଏବେ କଲେଜରେ ଥିବି। ନା ନା ଏବେ କ୍ଲାସ୍ ତ ଗୋଟେ ବି ସରିଲାଣି ଆମେ ଏଇଠି ଟିକେ ବୁଲୁଛୁ।
ହଁ।
ଆପଣ କଣ କରୁଥିଲେ?
ଅ ମାନେ ବୁଲୁଛନ୍ତି ମୁଁ ଖାଇସାରିଛି ଏବେ ଶୋଇବାକୁ ଯାଉଥିଲି। ହଁ ସେ ଫାଷ୍ଟ ଫାଷ୍ଟ ବ୍ରେକ୍ ହବ ତାପରେ ଫୁଣିଥରେ କ୍ଲିୟର ହେଇଯିବ।
ଆପଣଙ୍କୁ ମୋ ବଏସ ଆସୁଛି ତ?
ହଁ ଆପଣଙ୍କ ଭୟସ ଆସୁଛି।
ଆପଣ କିଛି କହୁନାହାନ୍ତି କି ଆପଣଙ୍କ ବୟସ ମତେ ସୁବୁନୀ ମୁଁ ଜାଣିପାରୁନି।
ମୁଁ କହୁଛି କିନ୍ତୁ ଆପଣଙ୍କୁ ଶୁଭୁନି ବୋଧେ?
ଆପଣଙ୍କର ସେତ ଏଇଟା ଶୁଭିଲା ଇ ପୂର୍ବରୁ ଏମିତି ମତେ କିଛି ଅଧା ଅଧା କଥା ଶୁଭୁନି।
ଓ ହଁ ସିଏ କଣ ଟିକେ ଅସୁବିଧା ହଉଛି ନେଟୱାର୍କ ରେ।
ଆଚ୍ଛା ଆଚ୍ଛା ଆପଣ କଲେଜ ଯାଉନାହାନ୍ତି କି?
ମୁଁ କଲେଜରୁୁ ପଳେଇ ଆସିଛି ମୋର ବାରଟା ପଇଁଚାଳିଶ ସରିଯାଇଥିଲା।
ଆଚ୍ଛା ଯାଉଛନ୍ତି କେତେବେଳେ?
ଆ ନଅଟା ସାନଟା।
ଆଚ୍ଛା ଭଲ ମ ଆପଣ ହେଲେ କ୍ଲାସ୍ କରିକି ପଳେଇ ଆସୁଛନ୍ତି ଘରକୁ?
ହଁ ମୁଁ ବହୁତ ଭଲ ପିଲା।
ଆଚ୍ଛା ଆଚ୍ଛା ଭଲ ଭଲ ଆପଣ ଯେଉଁ ପଥରେ ଅଛନ୍ତି ବହୁତ ଭଲ ରାସ୍ତାରେ।
ଆଜ୍ଞା ଆ ଆପଣ ଏବେ କୋଉଠି ବୁଲୁଛନ୍ତି?
ଆମେ ଏବେ କଲେଜ ଭିତରେ ହିଁ ବୁଲୁଛୁ।
ହଉ।
ମାନେ ଆମ କଲେଜ ଭିତରେ ଆମେ ଏବେ ଆଠ ନଅ ଜଣ ପିଲା ଅଛୁ ତ ସେମାନେ ହିଁ ବୁଲୁଛୁ।
ହଁ ସେଇଟା ବହୁତ ଭଲ କଥା ଆଉ। କାଲି ଘରେ କେତେବେଳେ ପହଞ୍ଚିଲେ?
କାଲି ଘରେ ସେଇ ଦଶଟା ଦଶ ପନ୍ଦର ଭିତରେ ପହଞ୍ଚିଥିଲି।
ହଁ ଆପଣଙ୍କୁ କିଛି କହିଲେନି ଆପଣ ଭଲ କଥା କହିଥିବେ ଭଲଲ
ଆ ଟିକିଏ ତ କହିଲେ ସେ କଥା ଗୁଡ଼ାକୁ ଗୋଟେ କାନରେ ବସେଇକି ଆଉ ଗୋଟେ କାନ ରେ ବାହାର କରିଦେବା ଉଚିତ୍।
ହଁ ଦିଟା କାନ ଯେହେତୁ ପାଇଛନ୍ତି ଆପଣ।
ଆଁ ସେଥିପାଇଁ ଦିଟା କରିରେ ୟୁଜ୍ କରିଦେଲି ସେତିକି ତ କହିବେ ଆଉ ସବୁ କଥା କଥାକୁ ମାନିଲେ ଜୀବନକୁ ଏନ୍ଜୋୟ କରି ହେବନି ଟିକିଏ ଟିକିଏ ଖୁସି ପାଇଁକି କିଛି ବି କରିବାକୁ ପଡ଼େନା ବେଳେବେଳେ ସେଇ ଆଉ।
ହଁ। ଅ ଆପଣଙ୍କୁ କିଛି ଅସୁବିଧା ହଉନି ଆପଣ ଅ ରାସ୍ତାରେ ବୁଲିକି ଗପୁଛନ୍ତି। ମାନେ କଲେଜ ଭିତରେ ଅଛନ୍ତି କଲେଜ କ୍ୟାମ୍ପସ ଭିତରେ।
ଆଜ୍ଞା ଆଜ୍ଞା କଲେଜ କ୍ୟାମ୍ପସ୍ ଭିତରେ ଅଛି। ମୋଠୁ ଶହେ ମିଟର ଦୂରରେ ମୋର ବନ୍ଧୁଗଣ ସବୁ ଅଛନ୍ତି ସେ ସବୁ ଆପଣଙ୍କୁ ଅନେକି କିଛି ଗୋଟେ କହୁଛନ୍ତି କିନ୍ତୁ କୁହନ୍ତୁ ସେ ଜଣିଛନ୍ତି ମୁଁ କଥା ହଉଛି ବୋଲି।
ଆ ଆପଣ କହିଛନ୍ତି କାହାକୁ କଥା ହଉଛନ୍ତି କିଏ କିଛି କହିନାହାନ୍ତି ତ।
ମାନେ ଜାଣିଛନ୍ତି ମୁଁ କଥା ହଉଛି ଏ ମାନେ ଏମତି
ହଁ ତାହଲେ ଠିକ ଅଛି ତ ଆଉ ଆ କିଛି ଖାଇଥିଲେ ଜଳଖିଆ ଗ୍ରହଣ କରୁଛନ୍ତି।
ହଁ ମୁଁ ଏବେ କଲେଜ ସାରିକି ଗୁପଚୁପ୍ ହିଁ ଖାଇଥିଲୁ ଆମେ ସମସ୍ତେ।
ହଁ ଏଇଟା ଆପଣଙ୍କ ବୋଧେ ଆ ମାନେ ସବୁଦିନର ଖାଦ୍ୟ।
ନା ନା ନା ନା କାଲି ବହୁତ ଦିନ ପରେ ଖାଇଥିଲି ଆଉ କାଲି ପରେ ଆଜି ବି ଖାଇଦେଲି।
ହଁ ତ ଆ ତା ଛଡା ବିଛି ଖାଉନା।
ହଁ ତା ଛୁଆଟା ମୁଁ ଟିଫିନ୍ ଆଣିଥିଲି ରୁଟି ସହିତ ତରକାରୀ କିଛି ଗୋଟେ ଆଣିଥିଲି। କିନ୍ତୁ ମୁଁ ମୋ ନିଜ ପାଇଁ କି ଆଣିଥିଲି କିନ୍ତୁ ଆମେ ସାଥିରେ ଅଛୁ ଆଠ ଜଣ ପାଖାପାଖି ଛଅ ସାତ ଜଣ ଥିଲେ। ତ ସେ ଟିଫିନ୍ଟା ଆଉ ସେତିକି ଜଣଙ୍କ ଭିତରେ ବାଣ୍ ଟି ହେଇଗଲା ତ ଆଗକୁ ମୋ ପେଟ ଟା କିଛି ପୁରି ନ ଥିଲା ତ ସେଥିପାଇଁକି ଆମକୁ କଲେଜ ପାଖରେ ଗୁପଚୁପି ମିଳିଲା ତ ଗୁପଚୁପି ଖାଇଦେଲୁ।
ହଁ। ଆପଣଙ୍କର ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାବିଦ୍ୟାଳୟ ସ୍ଵୟଂଚାଳିତ ମହାବିଦ୍ୟାଳୟ।
ଆଜ୍ଞା ଆଜ୍ଞା ଠିକ କହିଲେ।
ହଁ ବହୁତ ହିଁ ଭଲ ଆଉ ଉତ୍ତମ ମହାବିଦ୍ୟାଳୟରେ ଆପଣ ପଢୁଛନ୍ତି। ଆଉ ଆପଣଙ୍କ ହଁ ମହାବିଦ୍ୟାଳୟ ପାଖରେ ତ ବହୁତ ହିଁ। ଆ ଦୋକାନ ଥିବ ଜଳଖିଆବା ପାଇଁ ଆଉ
ଅଛି ତ ବହୁତ।
ଅଛି ତ ବହୁତ କିନ୍ତୁ ମୁଁ ଅ ଗୁପଚୁପ୍ ଟା ହିଁ ଆମକୁ ଅଧିକା ଭଲ ଲାଗୁଛି ତ ଅଧିକା ଗୁପଚୁପ୍ ଟା ହିଁ ଖାଉଛୁ ଆହୁରି ଅଛି ବିରିୟାନୀ ଦୋକାନ ଅଛି ତ ସେଇଟା ବି ଖାଉ। ସେମିତି ମିଶିମଶାଇକି ଯାହା ବିି ଇଚ୍ଛା ହେଲା ସମସ୍ତେ ସମସ୍ତଙ୍କର
ଆଉ ଆଉ ଆପଣ ମ୍ୟୁଜିୟମ ଯାଉନାହାନ୍ତି।
ହଁ ହଁ ମ୍ୟୁଜିୟମ ବି ଯାଇଛୁ ସବୁ ବୁଲାବୁଲି ପାଖାପାଖି। ମାଉସୀମା ମନ୍ଦିର ମ୍ୟୁଜିୟମ୍। ଆଉ ଗୋଟେ ସାମ୍ନାରେ ଯେଉଁ ଗ୍ୟାଲେରିଆ ଏସବୁ ଯାଇଯାଇ। ଏସବୁ ଅଲରେଡ଼ି ଯାଇ ଯାଇ ଅଭ୍ୟାସ ହେଇଗଲାଣି।
ହୁଁ। ଆଉ ଅ ଆଜି କିଛି ପାଠ ପଢା ହେଇଛି ନା କିଛି ପାଠ ପଢା ହେଇନି।
ହଁ ପାଠ ତ କ୍ଲାସ ରେ ଥିଲୁ କିନ୍ତୁ କିଛି ପଢିନୁ। ବାସ୍ ହସି ହସି କ୍ଳାସ ସରିଗଲା ଆମର।
ହଁ ଆପଣ ହଁ। ପାଠ ପଢା ସରିଲା ପରେ କାନ୍ଦି କାନ୍ଦି ଆପଣ ସାର୍ଟିଫିକେଟ ଟା ବି ନେବେ।
ଆ ସେଇଭଳିଆ ସେ ଆମେ ମୁଁ ଯେମିତି କାମ କରୁଛି। ମୋ ଭବିଷ୍ୟତ ସେମିତି ହିଁ ଦେଖା ଯାଉଛି ମୋତେ।
ହଁ ତ ଆଉ ଆପଣଙ୍କୁ ମାନେ ଯୋଉ ଆପଣ କୋର୍ସ ନେଇଛନ୍ତି ସେଥିରେ କଣ ପଢଉଛନ୍ତି ମାନେ ଆ କୋଉ ବିଷୟରେ ଅଧିକ ପଢା ହଉଛି ଯେ?
ଏଥିରେ ମାନେ ଏମିତି ଇଲେକ୍ଟ୍ରୋନିକ୍ସ ଉପରେ ହଁ ଇଲେକ୍ଟ୍ରୋନିକ୍ସ ଉପରେ। ଇଲେକ୍ଟ୍ରିକାଲ୍ କମ୍ପୋନେଣ୍ଟ ସବୁ କେମିତି କଣ ୟୁଜ୍ ହେଉଛି। ସବୁ କେମିତି। ଆମ ମାନେ ଦୈନନ୍ଦିନ ଜୀବନରେ କେମିତି ଆମର ଏ ଆମ କାମରେ ଆସୁଚି। ଏଇ ସବୁ ବିଷୟରେ ପଢାହୁଏ। ଆମେ କଥ ଥାବାର୍ତ୍ତା କେମିତି ମାନେ ଫୋନ୍ଟା କେବେ କୋଉଠୁ ଷ୍ଟାର୍ଟ ହେଇ କେବେ କେମିତି ଟେକ୍ନୋଲୋଜି ଦ୍ଵାରା ପହଞ୍ଚିଲାଣି।
ଏଇସବୁ ଜିନିଷ ହିଁ ଆମର କୋର୍ସରେ ମିଶିକି ଅଛି। ମାନେ ତା ବିଷୟରେ ହିଁ ପଢ଼ା ହୁଏ।
ହୋଉ ଆଉ ଆ ଆ ପରେ। ମୁର ମ ମ୍ୟାଥ।
ଆପଣଙ୍କରେ କଣ ଥିଲା?
ମ୍ୟାଥ୍।
ଆଚ୍ଛା ମ୍ୟାଥସ୍ ଆପଣଙ୍କର କେମିତି କଣ ପଢା ହଉଚି କେତେ ମ୍ୟାଥସ ତ ମୁଁ ଆଗ ମ୍ୟାଥସ ରେ ପକେଇଥିଲି, କିନ୍ତୁ ମୋତେ ବେଶୀ ଡିଫିକଲ୍ଟ ଲାଗିଲା ବୋଲି ମୁଁ ଚେଞ୍ଜ କରିଦେଲି।
ହଁ ସେଇଟା ଆପଣଙ୍କୁ ବହୁତ ଠିକ ଲାଗିଚି ବହୁତ ହିଁ ଡିଫିକଲ୍ଟ। ଆଉ ଅ ତ ଆପଣ ଜାଣିଥିବେ ଇଣ୍ଟିଗ୍ରେସନ ଅଛି ଦି ତିନିଟା ପେଜ୍। ଆ ଡେରିଫିଶନ ବି ସେଇ ଭଳିଆ ଅଛି।
ଆଜ୍ଞା ଇଣ୍ଟୀ ଗ୍ରେସନ ଟା ମୋଠୁ ମୋ ଜୀବନରେ କେବେ ହେଇପାରେନି।
ହଁ ସେଇଟା ଡେରିଭେସନ କିନ୍ତୁ ହଉଥିବ।
ଡେରିଭେସନ ଟା ମତେ ଭଲଲାଗେ। ଇଣ୍ଟିଗ୍ରେଶନ ଆମର ଏବେବି ଥିଲା କିନ୍ତୁ ହଉନଥିଲା ମୋଠୁ।
ହଁ ସେଇଡା ମାନେ ଗୋଟେ ପ୍ରଶ୍ନର ଉତ୍ତର ଦିଟା ପେପର ପୁରା ଫୁଲ୍ ହେଇଯାଏ।
ଆଜ୍ଞା ଆଜ୍ଞା।
ହଁ ମନ ତ ରଖି ହବନି। ହଁ ଶିଖେଇବାକୁ କିନ୍ତୁ ଆମର ସିକ୍ ଶିକ୍ଷକ ଶିକ୍ଷକ ଶିଖିନାହାନ୍ତି ଆମେ କେମିତି ଶିଖିବୁ।
ଆଚ୍ଛା ଆଚ୍ଛା ତାହଲେ ଆପଣଙ୍କର ଭବିଷ୍ୟତ ମତେ କିଛି ଠିକ ଦେଖାଯାଉନି।
ହଁ ମତେ ବି ତ ଦେଖା ହଉନି ଆ ଆପଣ କେମିତି ଦେଖାଯିବ।
ଆମର ଶିକ୍ଷକ ସିକ୍ ଶିକ୍ ଶିଖିକି ବି ଆମକୁ ଶିଖେଇକି ବି ମୁଁ ଶିଖିପାରୁନି।
ହୁଁ ଆ ମାନେ ଏଇଟା ଓ। ଅ ଆପଣଙ୍କ ଏଇ ଯୋଉ କଣ ଥିଲା ଆପଣଙ୍କର। ଆଇ ଟି ଥିଲା ବୋଧେ କି କଣ?
ଆଜ୍ଞା?
ଆପଣଙ୍କ କୋର୍ସ ନାଟା ଆଇ ଟି?
ଅ ଇଲେକ୍ଟ୍ରାନିକ୍ସ ଟେଲିି କମ୍ୟୁନିକେସନ୍।
ଓ ଏଇଟା ପୂର୍ବରୁ ବି ବୋଧେ ଥିଲା ସେ ମାନେ ଆପଣଙ୍କ ମ୍ୟାମ ସାର୍ ବି ଗ୍ରାଜୁଏସ୍ ନ କରିିଥିବେ ଆଉ ମାଷ୍ଟର କରିିଥିବେ ଆ ପରେ।
ଆଜ୍ଞା ଆମ ଟିଚର୍ସ ମାନେ ବି ଇଲେକ୍ଟ୍ରୋନିକ୍ସ ରେ ପଢ଼ିଚନ୍ତି ତାପରେ ହିଁ ସେମାନେ ଆମକୁ ପଢଉଚନ୍ତି।
ମାନେ ଏ ଏବେ ଏ କୋର୍ସ ନୁହଁ ବହୁତ ବର୍ଷ ପୂର୍ବର।
ହଁ ଏଇ କୋର୍ସ ବହୁତ୍ ବର୍ଷ ପୂର୍ବ ଆଗରୁ ବି ଅଲଗା ସବୁ କଲେଜ ମାନଙ୍କରେ ବି ଅଛି ନୂଆ ନୁଅ।
ଆଉ କିଛି ସ୍କୋପ୍ ଅଛି ମାନେ ଫ୍ୟୁଚରରେ କିଛି କରିହେବ ନା କିଛି କରିହବନି?
ହଁ ସ୍କୋପ୍ ତ ବହୁତ ଅଛି ପ୍ଲେସମେଣ୍ଟସ୍ ବହୁତ ଭଲ ମିଳେ ଆଉଟ୍ ଅଫ୍ ଓଡ଼ିଶା ବି ମିଳେ।
ଓହ ମାନେ ଆପଣଙ୍କ କାମ କଣ ରହିବ ସେଇ ଜବ ରେ?
ସେଇ ଜବରେ ଆମର ଦିଇଟା ଅପସନ ରହିବ ଆଇ ଟି ରହିପାରିବ ନହେଲେ କୋର। ଆଇଦ ତମେ ଆଇଟି ଡିପାର୍ଟମେଣ୍ଟରେ ବି ରହିପାରିବ ନହେଲେ ଇଲେକ୍ଟ୍ରିକାଲ୍ ଡିପାର୍ଟମେଣ୍ଟରେ ବି ଯାଇପାରିବ। ଯଦି ତମେ ନର୍ମାଲ କମ୍ପ୍ୟୁଟର ସାଇନ୍ସ ପଢ଼ିଥାନ୍ତ ଦେନ୍ ଖାଲି ଆଇଟି ଡିପାର୍ମେଣ୍ଟ ଆଉ ଇଲେକ ଏକ୍ଟ୍ରୋନିକସ ପଢ଼ିଥିଲେ ଇଲକ୍ ଟନିକରେ କିନ୍ତୁ ଏଇ କୋର୍ସ ରେ ଦିଟା ଆକରେ ହିଁ ତମେ ପଢ଼ିପାରିବ। ମାନେ ତମେ ଚାହିଁଲେ ଦିଟାକ ହିଁ କରିପାରିବ।
ଓ। ମାନେ ଆ କେତେ କଣ ସାଲାରୀ ସବୁ ଠିକ ଠାକ୍ ଥାଏ ନା ଆଁ ମଜଦୁର ଭଳିଆ ଥାଏ ସାଲେରି।
ହଁଁ ସାଲେରୀ ତ ସେଇ ଅଲମୋଷ୍ଟ ତିରିଶ ପଇଁତିରିଶ ଫାଷ୍ଟ ଷ୍ଟାର୍ଟିଂଟା।
ଓ ଆପଣ ଏବେ ଗ୍ରାଜୁଏସନ ପରେ ଜବ୍ କରିବେ।
ଆଜ୍ଞା ଗ୍ରାଜୁଏସନ ଏବେ ତ ଆମର ଫୋର୍ଥ ଚାରି ବର୍ଷ ହେଇଯାଇଚି।
ହଁ।
ତାପରେ ଯାଇକି ଯାଆ ଆଚ୍ଛା ହଉ ମୁଁ ରଖୁଚି ଆଉ।
ହଁ ହଁ।